ଆପଣଙ୍କୁ ମୋ କଥା ଠିକସେ ଶୁଭୁଛି ଆପଣଙ୍କୁ ମୋ କଥା ଠିକସେ ଶୁଭୁଛି।
ହଁ ହଁ ଶୁଭୁଛି ଆପଣଙ୍କୁ ମୋ କଥା ଶୁଭୁଛି। ଆପଣ ଆଚ୍ଛା ଆଚ୍ଛା ହଁ। ହଁ ଆମ ଦେହ ଭଲ ଅଛି ଆପଣ ଦେହ କେମିତି ଅଛି।
ବହୁତ ଭଲ ଅଛି ଆପଣ ଏବେ କଣ କରୁଥିଲେ।
ହଁ ଆମେ ଆସିଥିଲୁ ଟିକେ କଲେଜ ଆସିଥିଲୁ କ୍ଲାସ ଥିଲା ଆଜି ଆମର ଯୋଉ ହଁ ଏକ୍ଜାମ ଥିଲା ଆମର ହଁ ପରୀକ୍ଷା ଥିଲା ଆମର ଚମତ୍କାର ପରୀକ୍ଷା ଗୋଟେ। ଥିଲା। ତ ସେଟା ଦବାକୁ ଆସିଥିଲୁ। ଆଜ୍ଞା ଆପଣ ଆପଣ ଆ ଆପଣ କୋଉଟା ଚମତ୍କାର କହିଲେ ଆପଣ କୋଉଟା। ଚମତ୍କାର ପରିଆ
ଆମର ରସାୟନିକ ବିଜ୍ଞାନ
ଆଚ୍ଛା, ଆଚ୍ଛା, ହଁ ଆମର ବି ସେ ରସାୟନ ବିଜ୍ଞାନ ଥିଲା, ଆପଣ ରସାୟନ ବିଜ୍ଞାନ ର କୋଉ ବିଷୟ ଅ ଉପରେ ଚମତ୍କାର କରି
ନାଇଁ ଆମେ ବୋଧ ହୁଏ ଆମେ ସେଟା ଜାଣି ନାହିଁ କାହିଁକି ନା ଆମର ଚମତ୍କାର ପରୀକ୍ଷା ଯେହେତୁ ଆମକୁ କିଛି କ କୁହାଯାଇ ନାହିଁ।
ହୁଁ ଆ ଯା ଆଛା ଆମର ସେମିତି ଗରମ ପରିବହନ ଉପରେ ନେଇକି ଗୋଟେ ଥିଲା ଚମତ୍କାର ପରୀକ୍ଷା।
ଓହୋ ଗରମ ପରିବହନ
ହଁ ଥର୍ମୋଡାଇନାମିକ୍ସ ବଜ୍ ଆଜ୍ଞା ଆଉ ଆପଣ ଆଚ୍ଛା ଆଚ୍ଛା ହଁ ଆପଣ ଆପଣ କଣ ଖାଇକି ଆସିଛନ୍ତି?
ନାଇଁ ମୁଁ ଭାତ କୁ ଚିକେନ ତରକାରୀ ଖାଇକି ଆସିଥିଲି ଆଜ୍ଞା, ଆପଣ କଣ ଖାଇକି ଆସିଛନ୍ତି?
ନାଇଁ ଆମେ ରୁଟିକୁ ଛତ୍ର ହେଇକି ଆସିବା ରୁଟି କୁ ଛତୁ
ଆପଣ ରୁଟିକୁୁ ଛତୁଆ ଖାଇକି ଆସିଛନ୍ତି ତାହେଲେ, ବହୁତ ଭଲ ବହୁତ ଭଲ, ଆଜ୍ଞା। ଓହୋ ଆପଣ, ଆପଣ କେତେବେଳେ ଘରୁ ବାହାରିଲେ? କଲେଜ
ଆମେ ସେ ଘରୁ ସେଇ ସାଢେ଼ ନଅ ଟାରୁ ବାହାରିଲୁ ଆମେ
ଓହୋ ଆପଣ ଘରୁ ସାଢେ଼ ନଅ ଟାରେ ବାହାରିଲେ। ଆପଣ ଏକା ଆସୁଛନ୍ତି?
ହଁ ଆମେ ଏକା ଆସିଛୁ, ଆମ ମହିଳା ମିତ୍ର ଆସିନାହାନ୍ତି ଆମ ସହ
ଆପଣ ମହିଳା ମିତ୍ର ଆସିଲେନି କଣ ପାଇଁ ଆଜି?
କଣ ପାଇଁ ମହିଳା ମିତ୍ରଙ୍କର ଟିକେ ଦେହ ଖରାପ ଥିଲା ଦେହ ଅସୁସ୍ଥ ଥିଲା ହୁଁ ହଁ ହଁ ନାଇଁ, ଭଲ ନାହିଁ, ସେଇ ଯୋଗୁଁ ଅ ଆଜି ଆମର ଗଲାବେଳକୁ ଆଠଟା ପଇଁଚାଳିଶ ହେଇଯିବାର ସମ୍ଭାବନା ଅଛି।
କଣ ଏତେ ଜଲଦି ଆପଣ, ଏତେ ଡେରିରେ
ହଁ ଆମର କ ଆମର ସେ ଟ୍ରେନ୍ ଏଇ ବାରଟାରୁ ବାରଟା ପଇଁଚାଳିଶ ଭିତରେ ମଧ୍ୟରେ ଅଛି ତ, ବାରଟା ପଇଁଚାଳିଶରେ ସରିଲେ ଆମେ ବାରଟା ପଇଁଚାଳିଶରେ ହିଁ ଘର ପାଇଁ ପ୍ରସ୍ଥାନ କରିବୁ
ଓ ହୋ ହୋ ବାରଟା ପଇଁଚାଳିଶୀ ଓହୋ ଆପଣଙ୍କ ସହିତ ଆପଣଙ୍କ ସାଙ୍ଗ ଆସିନାହାନ୍ତି, ତେଣୁ ଆପଣ? ଆଉ ଟିକେ ଦୁଃଖ ପ୍ରକାଶ କରୁଥିବେ ତ ଆଜି।
ନାଇଁ ଆମେ ଦୁଃଖ ପ୍ରକାଶ କରୁନା ଆମେ ଅ ସୁୁଖ ପ୍ରକାଶ କରୁଛୁ। ଆମ ଗାଡି ସୁଖ ପ୍ରକାଶ କରୁଛି। ଆଜ୍ଞା, ଆଜ୍ଞା ଆଜ୍ଞା, ଆଜ୍ଞା, ହଁ ଆପଣ ଏ ଆପଣ ହଁ ମଉସା ଆମ ଆମର ତିନିଟା ମିତ୍ର ଅଛନ୍ତି ବର୍ତ୍ତମାନ। ଆଜ୍ଞା ଆଜ୍ଞା ହଁ। ନାଇଁ ଅଲଗା ମିତ୍ର କେହି ଆସିନାହାନ୍ତି ବର୍ତ୍ତମାନ ପାଇଁ ଏତିକି ମିତ୍ର ଆସିଛନ୍ତି ଆଉ ପରେ ଯାହା ଆମ ହ ରାସାୟନ ବିଜ୍ଞାନର କେତୋଟି ମିତ୍ର ଆସିବାର ସମ୍ଭାବନା ଅଛି।
ହଁ ଆମର ବି ସେ ରାସାୟନିକ ବିଜ୍ଞାନର କେତୋଟି ଏ ସବୁ ସାଙ୍ଗ ମାନେ ଆସିବାର ସମ୍ଭାବନା ଅଛି। ଆପଣ ଏବେ କୋଉ ରୁମ ରେ ବସିଛନ୍ତି କି ଆପଣ?
ଆମେ ବର୍ତ୍ତମାନ ଏକ ନମ୍ବର ଆମେ ବର୍ତ୍ତମାନ ଏକ ନମ୍ବର ହଲ୍ ଆଗରେ ବସିଛୁ ସୁ ବସିଛୁ।
ଓ ହୋ ଆ ଆପଣ ଏକ ନମ୍ବର ହଲରେ ବସୁଛନ୍ତି। ଓହୋ ଆପଣ ଏକା ବସଛନ୍ତି ତାହେଲେ ସେଠି ହଁ କାଇଁ ଆପଣଙ୍କ ପାଖରେ କିଛି ପିଲା। ସମ୍ଭବନା ଯାହା ରହୁଚି।
ନାଇଁ ନାଇଁ ଆମ ପଛରେ ଜଣେ ବସିଛନ୍ତି। ତାପରେ ଆଉ ଦି ଜଣ ବାହାରେ ଅଛନ୍ତି।
ହଁ।
ଆଜ୍ଞାଜ୍ଞା।
ଆପଣ କଣ ଆପଣ କଣ ଖାଇକି ଆସିଥିଲେ।
ଆମେ ବର୍ତ୍ତମାନ ଭାତ ଡାଲମା ଖଟା ଖାଇକି ଆସିଥିଲୁ। ତା ପୂର୍ବରୁ ରୁଟିକୁ ଛତୁଆ ଖାଇଥିଲୁ। ତାପରେ ଭାତ ଡାଲମାଖଟା ଖାଇକି ଆସିଛୁ। ଆଜ୍ଞା ତାପରେ ଘରକୁ ଗଲା ପରେ ଭାତ ଡାଲି ମଟନ ଖାଇବୁ। ହଁ ସେମତି ଚାରିଟା ବେଳେ ହଁ। ଚାରିଟାବେଳେ ଯିବାର ସମ୍ଭାବନା ଅଛି ସେ ବ୍ରହ୍ମେଶ୍ୱର ମନ୍ଦିର। ନହେଲେ ମେଘେଶରମନ୍ଦିର ନହେଲେ ଭାସ୍କରଶର ମନ୍ଦିର ଏଇ ତିନୋଟି ମନ୍ଦିର ମଧ୍ୟରୁ କୋଉ ଗୋଟେ ଯିବାର।
ରବିବାର, କାଲି ଆପଣ ଯାହାକୁ ରବିବାର ଅଛି‌‌। କାଲି ଟିକେ ଛୁଟି ଦିନ ଅଛି ଜାଣ ଆପଣ ବୁଲାବୁଲି କିଛି କରୁଛନ୍ତି କି ଆପଣ? ହ
ହଁ ରବିବାର ହଁ ର ହଁ ଜିବ ର ଅଛିି କୁଆଡେ ସେମିତି। କ୍ୟାଫେ ଯିବାର ଅଛି ନହେଲେ ଆମର‌ ରକୋଉ ଗୋଟେ ଦାର୍ଶନିକ ଆମେ ମହିଳା ମିତ୍ରଙ୍କ ସହ ଯିବୁ ଆମର ଦାର୍ଶନିକ ତଳେ ଯିବାର ଅଛି।
ଦାର୍ଶନିକ ସ୍ଥଳ ମାନେ ଧଉଳି ନହେଲେ
ହଁ ଧଉଳିଗିରି ଖଣ୍ଡଗିରି। ଧୂଳିଗିରି ଖଣ୍ଡଗିରି ଉଦୟଗିରି ନନ୍ଦନକାନନ ବଟନିକାଲ ଗାର୍ଡନେ। ମ୍ୟୁଜିୟମ୍ ସଂଗ୍ରହାଳୟ।
ହଉ ସଂଗ୍ରାଳୟକୁ ଯିବେ ଆପଣ କାହା ସହିତ ଯିବେ।
ସଂଗ୍ରହାଳୟ ଆଛା ଆଜ୍ଞା ସଂଗ୍ରହାଳୟ କିଛି ଗୋଟେ କିଛି କଥା ମୋର ମନେ ପଡିଗଲା ମତେ। ଆଃ କାନ୍ଦ ଲାଗୁ
ଆଜ୍ଞା ଆଜ୍ଞା ଆପଣ ସଂଗ୍ରହାଳୟରେ ବହୁତ କିଛି କଥା ଆପଣଙ୍କର ଅଛି। ଆଉ ମୋର ବି ବହୁତ ମନେ ପଡିଯାଉଛି ଆପଣଙ୍କର ଜଣେ ସାଙ୍ଗ ଥିବ ଆପଣ ମନେ ରଖିଥିବେ। ଆ ଜଣେ ଡେଙ୍ଗା ହେଇକି ପତଲା ହେଇକି ମୋଟା ହେଇକି କଳା ହେଇକି ଗୋରା ହେଇକି ଜଣେ ଛା
ନାଇଁ ନାଇଁ ଆପଣ ଭୁଲ କହୁଛନ୍ତି ସିଏ ସେ ଗେଡା ହେଇକି ମୋଟା ହେଇକି ଧଳା ହେଇକି ପିଲାଟା। ବୁଝିଲେ ଗୋରା ହେଇକି ପିଲାଟା।
ହଁ ଆପଣଙ୍କ ତାଙ୍କର ମହିଳା ମିତ୍ର ଆପଣ ମହିଳା ମିତ୍ର ଆପଣ ସେମିତି ଯାଇକି ମ୍ୟୁଜିୟମ ରେ ଆପଣ କଣ କରୁଥିଲେ ଏ
ହଁ ହଁ ଆଜ୍ଞା ହଁ ହଁ ଆମର ସେଟା ଆମର ଗୋଟେ ବ୍ରାଇ ବାୟୋଲୋଜିର ପ୍ରାକ୍ଟିକାଲ ଥିଲା ସେଇଟା
ଆଜ୍ଞା ହଁ ହଁ ଆପଣ ବାୟଲୋଜି ପ୍ରାକଟିକାଲ ରେ ବୋଧ ହୁଏ ଆପଣ-ଅ-ଅ-ଅ ଅ ଖରାପ ପ୍ରଦୂଷଣ କରିଥିବାରୁ ଆପଣ ବୋଧେ-ଏ-ଏ ଆପଣ-ଅ-ଅ କ୍ଷତିଗ୍ରସ୍ତ ହୋଇଥିଲେ ସେତିକିବେଳେ
ନାଇଁ ନାଇଁ ଆମେ ବହୁତ ଭଲ ପ୍ରଦର୍ଶନ କରୁଥିଲୁ ଆମ-ଅ-ଅ ପ୍ରଦୂଷଣ ଦେଖିକି ଆମ ମହିଳା ମିତ୍ର ବହୁତ ଖୁସି ହେଇଗଲେ।
ହ
ବୁଝିଲେ ଆଜ୍ଞା ଆମ ପ୍ର ପ୍ରଦୂଷଣ ହିଁ ସେତେ ବଡ ଥିଲା। ହଁ ପ୍ରଥମେ ପ୍ରଥମେ ଯାଇକି ମୁ ହଁ ପ୍ରଥମେ ପ୍ରଥମେ ଯାଇକି ବସିଥିଲୁ କିନ୍ତୁ ପରବର୍ତ୍ତୀ ସମୟରେ ଆମେ ଆମର ଯେ-ଏ-ଏ ଜାଗା ପରିବର୍ତ୍ତନ କରିକି ଆମେ ସଂଗ୍ରହାଳୟ କରିଦେଇଥିଲୁ।
ଓହଁ ସଂଗ୍ରହାଳୟର କୋଡ଼ିଏ ଟଙ୍କା ଦେଇକି ଆପଣ ଏଣ୍ଟ୍ରି କରୁଥିଲେ, ହଁ।
କାରଣ ସେ ସମୟରେ ଗ୍ରୀଷ୍ମ ପ୍ରବାହ ଚାଲିଥିଲା ତ ଗ୍ରୀଷ୍ମ ପ୍ରବାହରେ ଆମେ-ଏ-ଏ-ଏ ଏ ସିର ପବନ ଖାଇବା ପାଇଁ ସଂଗ୍ରହାଳୟକୁ ଯାଉଥିଲୁ ଯଉଟା ମାତ୍ର କୋଡିଏ ଟଙ୍କାରେ ମିଳିଯାଉଥିଲା ଆମକୁ ବହୁତ ସମୟ ଯେ
ହଁ। ଆପଣ ସେଠି ବହୁତଏ ଆପଣ ଲୋକମାନଙ୍କୁ ମଧ୍ୟ ଦେଖୁନଥିଲେ ଆପଣ ନିଜ କାମରେ ବ୍ୟସ୍ତ ରହିଯାଇଥିଲେ ବହୁଏ। ହ
ଆଜ୍ଞା ଆଜ୍ଞା ସବୁବେଳେ ଲୋକଙ୍କୁ ଦେଖିକି ନିଜ କାମ ଉପରେ କଲେ କେବେ ବି ନିଜ କାମ ଠିକ୍ ହୁଏନି ତ-ଅ-ଅ ଚାରିଟା ଲୋକଙ୍କୁ ସେଇ କଥା ଆଜ୍ଞା ଚାରିଟା ଲୋକଙ୍କୁ ଦେଖିବା ଠିକ, ହଁ। ଆଜ୍ଞା ଆମର ବିଦେଶୀ ମସ୍ତିଷ୍କ ଟିକେ। ବୁଝୁିଲେ ତ ଆଜ୍ଞା ଆଜ୍ଞା ସେଇ ଟାଇପରେ ହିଁ। ହଁ ପୂର୍ବ ଅପେକ୍ଷା ଅଧିକ ଟିକେ ଚାଲାକି ହେଇଗ
ଆଜ୍ଞା ଆଜ୍ଞା ହଁ।
ଆଜ୍ଞା ହଁ ଆମ ଆ ଆମ ପାଇଁ। ହଁ ଜଣ ଆଜ୍ଞା ଆମ ଆଇକ୍ୟୁ ଏବେ ମାଇନସ୍ ମାନେ ମାଇନସ୍ ନୁହଁ ପ୍ଲସରେ ରହିଛି।
ଓ ହୋ ଓ। ତାହେଲେ ଆପଣ ତାହେଲେ ପଢାପଡିି ତ ଜୋରସୋର ରେ ଚାଲିଥିବ ଆପଣଙ୍କ
ହଁ ହଁ ଆଜ୍ଞା ଆମର ପଢାପଢି ବହୁତ ଭଲ ସେ ଚାଲିଛି ବହୁତ ମାନେ ଆମର ଶିକ୍ଷକ ସମସ୍ତେ ବହୁତ ଭଲ ଭଲ ଶିକ୍ଷକ ଅଟନ୍ତି। ଆମର ଶିକ୍ଷକ ଯାହା ଯାହା ଆମକୁ ଶିଖଉଛନ୍ତି ଆମକୁ ଘର ପାଠ ଦଉଛନ୍ତି।
ଆପ ଆପଣଙ୍କ ନାଇଁଁ ନାଇ ଆପଣଙ୍କ ଶ୍ରେଣୀ ଗୃହରେ ଟୋଟାଲ ସମୁଦାୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା କେତେ ଆଜ୍ଞା?
ଛାତ୍ର ସଂଖ୍ୟା ପନ୍ଦର।
ପନ୍ଦର ଆଜ୍ଞା ଆପଣଙ୍କର ଜଣେ ମହିଳା ମିତ୍ର ଥିଲେ ଆପଣଙ୍କର ଜଣେ ମହିଳା ମିତ୍ର- ଲେ ତାଙ୍କ ନା ହଉଛି ରାକେଶ ଚନ୍ଦ୍ର ମୁଦୁଲି ଆପଣଙ୍କୁ ବହୁତ ବେଶୀ ଛାଡିକି ଆଡିକି ଚାଲିଗଲେଣି।
ହଁ ଆକେଶ ଆକେଶ ଭାଇ। ହଁ ରାକେଶ ଭାଇ ଟିକେ ସେ ବହୁତ ଭଲ ଥିଲେ ସେ ବହୁତ ମାନେ-ଏ-ଏ-ଏ ହଁ ସେ ବହୁତ ପରିଶ୍ରମୀ ଲୋକ ଥିଲେ ସେ ଲୋକଙ୍କୁ ବହୁତ ସାହାଯ୍ୟ କରୁଥିଲେ। ଲୋକଙ୍କୁ ଆଜ୍ଞା ଲୋକକୁ ବିନା ପଇସାରେ ହଁ ନାଇଁ ନାଇଁ ସେ ଭଡା ବି ନିଅନ୍ତି। ନା ମଠୁ ଆମକୁ ତ ସେସ୍ ସେସ୍ ଶେଷ ମୁହୂର୍ତ୍ତରେ ସେ ଆମଠୁ ଆମଠୁ ଆଉ ଆଶୁତୋଷ ଭାଇଙ୍କଠୁ ଆଶୁତୋଷ ଭଉଣୀଙ୍କଠୁ କିଛି ପଇସା ବି ନେଇନଥିଲେ। ମାଗେଣାରେ ଆମକୁ ଛଡା ଅଣା କରିଦେଇଥିଲେ ଆଜ୍ଞା ଆପଣ ବୁଝିପାରୁଥିବେ, ସେ କେତେ ବହୁତ ଭଲ ଲୋକ।
ମୁଁ ତାକୁ ହଇରାଣ କରିଦେଇଥିଲି।
ନାଇଁ ନାଇଁ ନାଇଁ ନାଇଁ ସେଇଟା ଆମେ ତାଙ୍କ ଇଚ୍ଛା ଆପଣ ତାଙ୍କୁ କେବେ ପଚାରିବେ ସେ ରେ ବହୁତ ଭଲ କଥା କହିବେ ଆପଣ ଜାଣିପାରୁଥିବେ ଆପଣ ତାକୁ ପଚାରିବେ ଏଇ ବିଷୟରେ ଯେ ଆପଣ
ଆଜ୍ଞା।
ଆଜ୍ଞା ଆଜ୍ଞା ହ ନାଇଁ ସେ ବହୁ ସେ ବହୁତ ଭଲ ସମାଜ ସେମ୍ବି ଥିଲେ ଗୋଟେ। ଆଜ୍ଞା ଏବଂ ହଁ ବର୍ତ୍ତମ୍ ବର୍ତ୍ତମ୍ ହଁ ବର୍ତ୍ତମାନ ବି ସେ ଆମକୁ କୁ ମାଗନ୍ତି ସାହାଯ୍ୟ ମାଗନ୍ତି। ଯେ କିଛି ସାହାଯ୍ୟ ମାଗନ୍ତୀ କିନ୍ତୁ ଆମେ ତାଙ୍କୁ ସାହାଯ୍ୟ କିଛି ନାଇଁ ଯେହେତୁ ସେ ଆମର ଏତେ ସାହାଯ୍ୟ କରିଛନ୍ତି। ତ ଆମେ ତାଙ୍କୁ ଯଦି ସାହାଯ୍ୟ କରିଦେବୁ ତା ଆପଣ ତାଙ୍କ ପାଖରେ ଏହିସନ୍ କଣ ରହିବ।
ହଁ ଆମେ ମଧ୍ୟ ତାକୁ କାଲି ପହରଦିନ ପହରିନ ପରଦିନ ତାକୁ ଆମେ ମଧ୍ୟ ଦେଖିଥିଲୁ ଦେଖିଥିଲୁ ସହିଆ ମନ୍ଦିରରେ।
ହଁ ସେ ତାଙ୍କ ଘରେ ତାଙ୍କର ଅଧିକାଂଶ ଆଜ୍ଞା ଅଧିକାଂଶ କାମ ସେ ସାଇ ମନ୍ଦିର ଆଡ଼େ ଥାଏ।
ଆ ମୁଁ କିଛି ଦୃଶ୍ୟ ଆପଣଙ୍କୁ ନାଇଁ ନାଇଁ ମୁଁ କିଛି ଦୃଶ୍ୟ ଦେଖୁଛି ତ ମତେ ବହୁତ ହସ ଲାଗୁଅଛି ଆଜ୍ଞା ଆପଣଙ୍କୁ ସେ ଦୃଶ୍ୟ ବୋଧହୁଏ ଦେଖି ଥିବି।
ଆଜ୍ଞା ଆପଣ କଉଠି ଅଛନ୍ତି ବର୍ତ୍ତମାନ କହୁନାହାନ୍ତି ଆମେ ଯାଇକି
ହ ଆମେ ନାଇଁ ଆମେ ଥିଲୁ ଆଜ୍ଞା ଏଇ ରୁମରେ ଥିଲୁ କଣ ନାଁ ଟା ମୋର ମନେ ନାହିଁ ମୁଁ ମୁଁ ଟିକେ ଭିତରେ ଅଛି ତ ମନେ ନାହିଁ। ଆପଣଙ୍କୁ ମୁଁ ୱାଟସାପରେ ପଠେଇ ଦେଉଛି ଆପଣ ଟିକେ ଦେଖିଦିଅନ୍ତୁ।
ଆଜ୍ଞା ନିଶ୍ଚୟ ଆପଣ ପଠେଇ ପାରିବେ ଆମେ ଦେଖିଦବୁ।
ଆଜ୍ଞା ଆଜ୍ଞା ଆପଣ ବହୁତ ଆଚମ୍ବିତ ହୋଇ ଆପଣ ଆଚମ୍ବିତ ନହୋଇ ସାଧାରଣ ଭକ୍ତି ଦେଖନ୍ତୁ ଆଜ୍ଞା।
ଆଜ୍ଞା ଆଜ୍ଞା ଆଚ୍ଛା ଆଚ୍ଛା।
ଆପଣ ଆଚମ୍ବିତ ନ ହୋଇ ସାଧାରଣ ଭାବେ ଦେଖନ୍ତୁ ନହେଲେ ଆପଣ ମାନେ ମାନସିକ ସ୍ଥିତି ହରେଇ ବସିବେ। ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ଦେଖିକି ମାନସିକ ସ୍ଥିତି ହରାଇ ନ ବସନ୍ତି।
ଆରେ ଆ ଆରେ ଆପ ଆରେ ଇଏ କଣ ଆରେ ଆରେ ଇଏ ଚମତ୍କାର ଆରେ ଭାଇ ଭାଇ ଆରେ ଇଏ ଅତି ସୁନ୍ଦରୀ ଇ ଇଏ ତ ଚମତ୍କାର। ଇ ଇଏ ତ ମାନେ ଇଏ ତ ପଙ୍କରେ ପଦ୍ମ ଫୁଟିଲା ହୋଇଗଲା ଆଜ୍ଞା ଆଜ୍ଞା ଇଏ ହା ହା ହା ହା ହା